ଆପଣଙ୍କୁ ମୋ ଭଏସ କ୍ଲିୟର ଶୁଣାଉଛି।
ହଁ କ୍ଳିଅର। ଆପଣଙ୍କୁ ମୋ ଭଏସ କ୍ଲିଅର ଶୁଭା ଯାଉଛି।
ହଁ ପୁରା କ୍ଲିୟର ଶୁଣା ଯାଉଛି।
ଆପଣ ଏବେ କଣ କରୁଥିଲେ?
ଏବେ ମୁଁ ଦୁଃଖରେ ଭାଙ୍ଗି ପଡିିଲିଣି। ମାତ୍ର ତିନିଟା କଲ୍ ମଧ୍ୟରୁ ଦିଟା କଲ୍ ମୋର ରିଜେକ୍ଟ ହେଇଗଲା। ତ ଭାରି ମନ ଦୁଃଖ। କିନ୍ତୁ
ହଁ ନଅଟା ଦଶଟା ଖଣ୍ଡେ କଲେ ଏମିତିି ରିଜେକ୍ଟ ହେଇଛି ମୋର।
ହଁ ଆକ୍ଚୁଆଲି ସେଇଟାକୁ ଟିକେ ଦେଖିକି କଲେ ତ ତାର ଫଳ ବି ମଧ୍ୟ ଭଲ ମିଳିବ ବୁଝୁଛନ୍ତି ତ।
ହଁ।
ଛାଡ ଯାହା ହବାର ଥିବ ହେଇଯିବ। ସେଥିରେ କାଲି ତୁମ ଦିଦି ବି ଗୋଟେ ରିଜେକ୍ଟ କରି ଦେଇଚନ୍ତି।
ହ ହଁ ଏଇ ମୁଁ କଣ ଭାବୁଥିନି ସିଏ ଟିକେ ଭଲ କି କଥା ହବା ଯେମତି ସପିଚ ଟା ବଢିବ। ଆଉ ଗୋଟେ କଲରେ ଟିକେ ଅଧିକ ପଇସା ବି ଆମର ଟିକେ ଇଏ ହେଇଯିବ। ମା ନିଶ୍ଚୟ ଖୋଜିବ। ହଁ ଆପଣ ଏଇନା କଣ କରୁଥିଲେ?
ମୁଁ ଏଇଖା କଥା ହଉଥିଲି କା ସହିତ ତ ଆଦିତ୍ୟ ସହିତ।
ହଁ।
ତାପରେ ତା ସହିତ କଥା ହେଇକି ତନୁ ମେସେଜ କଲା ବଟ ତା ପୂର୍ବରୁ ତୁ ମେସେଜ କରିଦେଲୁ ବୋଲି ତୋ ସହିତ କଥା ହେଇଯାଉଛି ତାପରେ ତନୁ ସୁରଜ ସମସ୍ତେ ଲାଇନ ରେ ଅଛନ୍ତି ଗୋଟା ଗୋଟା ଆଉ।
ବସ ମାନେ ରିସିଭ ନା କଲ କଲର କି କଲିଙ୍ଗ।
ଦିଟା ଆକ ଗୋଟେ ଥରେ କଲର ଗୋଟେ ଥରେ କଲି ଆଉ।
ଓହୋ ଯେ ଅ ସୁରଜ ଭାଇଙ୍କର ତ ସରି ଯାଇ ଥିଲା ନା ସୁରଜ ଭାଇଙ୍କର ତ ସରିଜାଇଥିଲା ନା।
ଆଉ ଗୋଟେ।
ଓ। ସମସ୍ତ ର ହଁ।
ଆଗ
ଆପଣ ଖାଇସାଇଲେଣି।
ହଁ ମୁଁ ଖାଇଥିଲି ଅକ୍ଚୂଆଲି କଣ କି କାଲି ଟିକେ ଖାଇନଥିଲି ବୋଲି ମାନେ ଏମିତି ଗପରେ ବ୍ୟସ୍ତ ରହିଗଲି କାଲି ଅକ୍ଚୁଆଲି ମୋର ରା ତ୍ରିସ୍ ରାତ୍ରି ସମୟରେ ଯୋଉ ଖାଦ୍ୟପାନ କରନ୍ତି ସେଇ ସମୟରେ ମୁଁ ଖାଇପାରିଲିନି। ସେଇଥିପାଇଁ ଆଜି ସକାଳୁ ଉଠିକି ମତେ ଭାରି ଜୋରରେ ଭୋକ ଲାଗିଲା। ତ ମୁଁ ସେଥିରେ ବି ଏମିତି ଗପରେ ବ୍ୟସ୍ତ ଥିଲି ଯେ ମୁଁ ଚା ରୁଟି ଖାଇବି ବୋଲି ତୋରି ସହିତ ବୋଧେ କଥା ହଉଥିଲି ଖାଉଥି ଲି ସେଇ ସମୟରେ ତ କଣ ହେଲା ନା ମୁଁ ଚା ଓ ରୁଟି ଖାଇଲି ଚା ଟା ଥଣ୍ଡା ହେଇଗଲା ସେଥିପାଇଁ ଗୋଟିଏ ରୁଟି ଖାଇଲି ମୋତେ ଆଉ ଇଚ୍ଛା ହେଲାନି ଖାଇଆକୁ। ତ ଏବେ ବି ମୋର ଭୋକ ଟା ପୁରା ଭାବରେ ପୁରା ରୁ ପୁରା ମରିନି କିନ୍ତୁ ଟିକେ ବର୍ତ୍ତମାନ୍ କିଛି ସମୟ ପାଇଁ ତ ଚାଲିଯିବ ତାପରେ ଆଉ ଗୋଟେ କଣ ଖାଇବି ଆଉ।
ମୁଁ ହେଲା ମୋର ଟିଉସନ କୁ ହେଲା ଯିବା ପାଇଁ କି ହେଲା ଆ ହେଲା ଏଇ ପା ମାମୁ ମତେ କହୁଚି ଛତୁଆ ଖାଇକି ଯିବାକୁୁ ଛତୁଆ ଖାଇକି ଯିବାର ଜମା ଇଚ୍ଛା ନାହିଁ।
ଆଚ୍ଛା ଉଁହୁଁ।
ତାର ଭାବୁନି ମାମା କହିଥିଲେ କି ମାମା ମୁଁ ଇନକମ୍ କଲିଣି ବୋଲି ମୋ ନିଜ ପଇସାରେ ଦହିବରା ଖାଇକି ଯିବେ।
ଏ ହୋ ଉଁ ଦହିବରା ରୁ ମନେ ପଇଲା ଆମର ଆକ୍ଚୁଲି ବଡ଼ ଗଡ ରେ ବ୍ରିଟ୍ ରେ ଗୋଟେ ମସ୍ତ ସେ ଦହିବରା ଯୋଉଟା କି ମୁଁ ତ ଦିଦିକୁ ଖୁଆଇ ସାଇଲିଣି ଅଲରେଡି ହେଲା। ତ ସେଇ ଦହିବରା ଟା ଆକ୍ଚୁଆଲି ବହୁତ୍ ଟେଷ୍ଟି ଲାଗେ ମାନେ ତା ଦହି ସେଇ ଲୋକର ଦହିବରା ମୁଁ ଯେତେବେଳେ ପୁରା ଛୋଟ ଥିଲି ସେଇଠୁ ମାନେ କେତେ କେତେ ଟଙ୍କ୍ କାର ଆମର ତା ଦହିବରା ଆସି ସାରିବଣି ତାର ଠିକ୍ ନାହିଁ ଆଉ ସେ ଏରିଆର ସବୁଠୁ ଫେମସ୍ ଦହିବରା ସେଟା। ତ ଉଁ ମୋର୍ ଦହିବରା କଥା ଯେହେତୁ ଉଠେଇଲୁ ମାନେ ମୁଁ ବହୁତ୍ ଦିନ ହେଲାଣି ତାଙ୍କଠୁ ଦହିବରା ଖାଇନି। ଆଉ ତାଙ୍କ ପାଖେରେ ଆଉ ସେ ଅଙ୍କଲ୍ ମତେ ପୁରା ବହୁତ୍ ଭଲରେ ଚିହ୍ନିଚନ୍ତି। ଆଉ ତାଙ୍କ ପାଖେରେ ଠିଆ ହେଇକି ଗରମ୍-ଗରମ୍ ଦହିବରା ଖାଇବାର ଗୋଟେ ମଜା ବହୁତ୍ ଅଲଗା। ଆଉ ବହୁତ୍ ଟେଷ୍ଟି ଲାଗେ। ତାଙ୍କ ଦହିବରା ଟା ସତରେ ମାନେ ପୁରା ପେଟ ଫୁଲ୍ ମନ ଶାନ୍ତି ସବୁ ଶାନ୍ତି ହେଇଯାଏ ତାଙ୍କ ସହିତ ପାଖେରେ ଦହିବରା ଖାଇଲେ। ତ
ଆମ ଘର ପାଖେରେ ତ ଆମ ଘର ପାଖେରେ ଭଲ ଦହିବରା ଦୋକାନ୍ ନାହିଁ, ଯାହା ଦିି ତିନିଟା ଅଛି ସେମାନେ ଏତେ ଭଲ ବନାନ୍ତିନି। ମୁଁ ଯଦି କହିବି ମୁଁ ସବୁଠୁ ଭଲ ଦହିବରା ଖାଇଥିଲି। ଗୋଟେ ସହିଦ୍ ନଗର ରେ ଜାଗା ଅଛି ସେ ଛଅ ପିସ୍ ବରା ଦେବେ ଛଅ ପିସ୍ ବରା ଭିତରେ ପାଞ୍ଚ ପିସ୍ ନର୍ମାଲ ବରା ଗୋଟେ ପିସ୍ ଟିକେ ମିଠା ବରା ଥିବ ଯୋଉଟା ଭାଙ୍ଗିକି ସବୁ ଆଉ ତାପରେ ଦହି ଆଉ ମାନେ ଟିକେ ମିଠା ବାଲା ଟିକେ ବୁନ୍ଦି ପକେଇବେ, ଇଏ ମାନେ ହେଲା ଗ୍ରିନ୍ ଚଟ୍ନି ପକେଇବେ କଣ-କଣ ପକେଇକି ଆଳୁ ଦମ୍ ତାଙ୍କର ଏତେ ରାଗ ରାଗ ପୁରା ରେଡ୍-ରେଡ୍ ଏତେ ତାଙ୍କ ଦହିବରା ଏତେ ବଢିଆ ଲାଗେ ଖାଇବାକୁ।
ଆରେ ଭାଇ ମତେ ସତରେ ଆକ୍ଚୁଆଲି ମୋର ଗୋଟେ ସତ କହିବି ତୁ ତୋ ଦିଦିର ବି ଡ୍ରିମ୍। ମାନେ ଆମେ ତ ସ୍କୁଟି ଏବେ ପୁରା ଶିଖିଗଲୁଣି ବାସ୍ ଖାଲି ମାନେ ଦେଇଦେଲେ ସ୍କୁଟି ଟା ମାନେ ସକାଳେୁ ଉଠିକି ମାନେ ମେନ୍ ସି ଶୀତ ଦିନେ ତ ଏଇଟା ଟିକେ ବେଶୀ ହିଁ ଭଲ ଲାଗେ, ଶୀତ ଦିନେ ତ ଉଠିଲ ସ୍କୁଟି ଟା ନେଇକି ଗଲ ଟିକେ ଗୋଟେ ଜାଗାରୁ କୋଉଠି ଚା ଟିକେ ପିଇବ, ଦହିବରା ଟିକେ ଖାଇବ ତାର ଗୋଟେ ବହୁତ୍ ମଜା ଅଲଗା।
ହଁ ତମେ ତ ଏବେ ବଡ ହେଇଗଲଣି ତମେ ତ କରିପାରିବ।
ହଁ ମେନ୍ ଟିକେ ଲାଇସେନ୍ସ୍ ନାହିଁ ବୋଲି ଡର କିନ୍ତୁ ଏତେ ବି ଅସୁବିଧା ନାହିଁ କାରଣ ଆମର ଯୋଉ ସୁନିଲ୍ ଭାଇ ଜଣକ ଅଛନ୍ତି
ହଁ।
ସିଏ ତ ବିନା ଲାଇସେନ୍ସ ରେ ସଂସାର ବୁଲିକି ଆସି ସାରିଲେଣି, ସେ କପିଳାସ ପଳେଇଥିଲେ ବିନା ଲରେନ୍ସରେ ଢେଙ୍କାନାଳ କପିଳାସ ହଁ। ଏହେହେଁ ହେଲମେଟ୍ ତ ପିନ୍ଧିଚି ଆଉ ତ ମାନେ କେହି ଧରିଲେନି ଆଉ।
ରେ ବଡ ପିଲା ଭଳିଆ ଦେଖାଯାଉଚ, ତମର ତ ଟିକି-ଟିକି ଛୁଆ ଭଳିଆ ଦେଖାଯାଉଚ।
ହଁ ଆମକୁ ଦେଖିଲେ କହିଦେବି ଯାହେଲେ ବି ଛୋଟ ପିଲା, ତ ତାର ବି ତାପରେ ସିଏ ବି ପୁରା ଠିକ୍ ସେ ଗାଡି ଚଲେଇବ ନା, ଆମେ ଗୋଟେ ଚଲେଇଲା ବେଳକୁ ବି ଗୋଟେ ଲୋକ ଭାବିବେ କି ଯେ ହଁ ୟା କୁ ଆସିୁନଥିବ ଭଲରେ କି କଣ। ସେମାନଙ୍କର ତ ଅଭ୍ୟାସ ଆଉ ସେମାନେ ତାଙ୍କର ଟିକେ ଏଇ ସବୁରେ ଏକ୍ସ ପିରେନ୍ସ ଅଛି ନା କେମିତି ଟ୍ରାଫିକ କୁ କେମିତି ସାମ୍ନା କରିବେ ଯାହାବି ଗାଡି ଯେ ହେଲ୍ ଯୋଉ ଆଉ ହେଲମେଟ୍ ପିନ୍ଧି ଦେଲେ ଆଉ କିଏ କଣ ଦରକାର୍ ସବୁ। ହେଲା ସିଏ ସିଏ ଭାଇ ମାନେ ବିନା ଲାଇସେନ୍ସ ରେ କପିଳାସ ବୁଲି କି ଆସିଚି ପୁରୀ ଫୁରୀ‌ ପଳଉଚି, ତା ନିଜ ଇଚ୍ଛା ହେଲା ଯୁଆଡେ ଯିବା କଥା ଚାଲ ବୁଲିବି। ଡର ଭୟ କିଛି ନାହିଁ।
ଆ ଏବେ ତ ମୁଁ ମୋ ଗାଁ ସାଙ୍ଗ ଘରକୁ ଯିବାକୁ ହେଲେ ମାମୁଁ କୁ ପନ୍ଦର ଥର ପଚାରିବାକୁ ପଡ଼ୁଚି। ବି ଦି ଥର ନା କସାଇଲାଣି‌।
ହେଁ-ହେଁ-ହେଁ ଫାଇନାଲି ତୁ ଏବେ ଯାଏଁ ବି ଫାଇନାଲ୍ ହେଇନି ତୁ ଯିବୁ କି ନାଇଁ?
ନା ମାମା କହୁଛି କି ଏଇ ଖନ୍ଦ ଏଇ ପନ୍ଦ କାହାକୁ କହନେଇ ମାନେ ହଁ କି ନା କହନେଇ କ ନହେଲେ ବାମ୍ଫ ଫ ନବୁ ଯଦି ହେଲା ସେଇ ସ୍ପଷ୍ଟ ଉପରେ ଡିସ୍କସ ହବ ଯିବାର ଅଛି କି ନ ଯିବାର ଅଛି।
ଆଚ୍ଛା ତୋର କେତବଳେ କି ସନ୍ଧ୍ୟାବେଳେ ନା ସକାଳ ବେଳା?
ସନ୍ଧ୍ୟାବେଳେ ଆଠଟା ବେଳ ଭିତରେ ପହଞ୍ଚିବାର ଅଛି କହୁଛି ଘଣ୍ଟାଟେ ଭିତରେ ଆସିବୁ, ମୁଁ କହିଲି ଘନ୍ ଟାଟେ ତ ଆମେ ଯାଇକି ପହଞ୍ଚିକି ଗୋଟେ ଦି ଶବ୍ଦ କଥା ହେଇଥିବୁ ଘଣ୍ଟାଟେ ପଳେଇ ଯାଇଥିବ ଆମର।
ଆଉ ମାନେ ସାଙ୍ଗ ମାନଙ୍କ ସହିତ ଥିଲେ ମାନେ ଗୋଟେ ଦିନର ଅଧା ସମୟ ତବେ କେତେବେଳେ ପଳାଏ ଜ
ହଁ ସେହି କଥା ତମେ ଏକା ବାଲକୁନିରେ ହିଁ ବସିଚ?
ନାଁ ଏବେ ମୁଁ ପଳେଇ ଆସିଚି ନେଟୱାର୍କ ଟା ଟିକେ ଭଲ ଅଛି ମେନ୍ ମୋର ସନ୍ଧ୍ୟାବେଳେ ହିଁ ନେ ଟୁ ୱାର୍କ ଇସୁ ଟା ହୁଏ ଆକ୍ଟୁଆଲି।
ତ ମ ତେ ମାନେ ସନ୍ଧ୍ୟାବେଳେ ଜମା ମୋର ଜମା ନେଟ୍ ଚାଲଲେନି ଘରେ ମାନେ ଚାଲେ କିନ୍ତୁ ମେନ୍ କ କଥାବାର୍ତ୍ତା ହେଲେ ତ ଟିକେ ପ୍ରୋବ୍ଲେମ ହୁଏ ସେଥିପାଇଁ ତୋ ଦିଦି ସୋଦେ ଏମିତି କଣ କହିବି ମାନେ ସିଏ ନର୍ମାଲ କଲ୍ କଲେ ମତେ ଶୁଭା ଯିବନି ସିଏ ହ୍ୱାଟସପ କଲ କଲେ ମତେ ବାଲ୍କୁନୀକୁ ଯିବାକୁ ପଡିବ। ନହେଲେ ଘରେ ଶୁଣାଯିବନି।
ଓହୋ ଆଉ ହେଲା ତମେ ସକାଳୁ କେତେଟା କଲ୍ କଲଣି କେତେଟା କଲ୍?
ସକାଳୁ ରିସିଭ୍ କରୁ କଲ୍ କରିଚି ଗୋଟେ ରିସିଭ୍ କରିଛି ଦିଟା ନାଇଁ ନାଇଁ ନାଇଁ ନାଇଁ ଭୁଲ୍ କହିଲି ରିସିଭ୍ କରିଚି ତିନିଟା ତୋ ଥରୁ ଗୋଟେ ଆଉ ଗୋଟେ ଅନନୋନ୍ ଜଣେ ଆଉ ଜଣେ ଆ ଦ୍ୱିତୀୟଠୁ ରିସିଭ୍ କରିଚି ତିନିଟା ରିସିଭ୍ କରିଚି ଗୋଟେ କଲ୍ କରିଚି ଏଇଟା ସେକେଣ୍ଡ ନମ୍ବର ଆଉ। ହୁଁ।
ଓହୋ ମୁଁ ଭାବୁଛି ଯେ ତମେ ଯଦି ଏବେ ଫ୍ରି ଅଛ କଣ୍ଟିନିଅସଲି ଦି, ତିନିଟା କରିଦବ କଲ୍।
ହଉ ହଉ ହୁଁ ତ ତୁ ବି ଟିକେ ଜଲଦି ଜଲଦି ସାର୍ ରିଦେ ହେଲା ତୁ ସାରିଦେଲେ ତାପରେ ତୋର ଯାହା ଅଛି ସବୁ ଜାକ ମୁଁ ହିଁ ରିସିଭ୍ ବି ଆଉ କାହାକୁ ରିସିଭ୍ କରିବାକୁ ମାନେ କରିବାକୁ ଦେବିନି ତୁ ମୁଁ ହିଁ ରିସିଭ୍ କରିଦେବି ତୁ ହିଁ କଲ୍ ମାନେ କରିଦେ ଯୋଉ ମାନେ କଣ ତ ଉମ୍ ମାନେ ହଁ ତୁ ହିଁ ସାର ଦବୁ ମତେ କଲ୍ କରିକି ଆଉ ତୋର ଆଉ।
ଆଉ ତୁମର କେତେ ମୋର ଆକ୍ଟୁଆଲି ମୋର ଗୋଟେ ଭଲ କଥା ରହିି ଅଛି। ମୁଁ ଚାହିଁଲେ ଯେତେଟା କଲ୍ ଚାହିଁଲେ ମୁଁ ସେତେଟା ରିସିଭ୍ କରିପାରିବି ମୋର ରିସିଭ୍ ଅଲ୍ଲିମିଟେଡ୍ ନାହିଁ।
ଓ ସେଇଟା ଆହୁରି ଭଲ।
କାଇଁ କି ମୁଁ ଥର କାଉଣ୍ଟ କରିଥିଲି ମୋର ୱାନ ଏଇଟି ମିନିଟ୍।
ହଁ ହଁ।
ହଁ।
ତାଲେ ତୋର ୱାନ ଏଇଟି ମିନିଟ୍ ହେ
କାହିଁକି ପଡା ହେଲା ଯେତେ ଦିନି ହଁ ମାନ ମୁଁ ସେତିକି ଜାଣିଛି ମୁଁ କନି ଆରେ ଥରେ ଗଣଛି ମୋର ୱାନ ଏଇଟି ଉପରୁକୁ ପଳେଇଯାଇଛି। ତାପରେ ବି ମୋର ରିସିଭ୍ ହେଇପାରୁଛି।
ଆଚ୍ଛା ତୁ ତାହଲେ ତ ବହୁତ୍ ଭଲ କଥା କିନ୍ତୁ ତୁ ମେନ୍ ମେନ୍ ହଉଛି ତୁ ଜ ଜଲଦି ଜଲଦି ସରୁଛି ତ?
ହଁ।
ଦଶଟା ତ ମୋ ସେ
ମୁଁ ଆକ୍ଟୁଅଲି ହଁ। ଟିକେ ଭଏସ୍ କ୍ରାକ୍ ହଉଛି ତମର ଟିକେ ଭଏସ୍ କ୍ରାକ୍ ହଉଛି।
ଗୋଟେ ଥ ଏବେ ଶୁଣାଗଲା?
ଟିକେ ନାଇଁ ନା ନା ଟିକେ ତ ସ୍ପିଡ୍ ହେଇଛି ଟୁ ଏକ୍ସ ପଳେ ହଉ କଲ୍ ସୁଭାଯାଉଛି।
ର ମୁଁ ଟିକେ ବାଲ୍କୁନିକୁ ଯାଏ ଠିକ୍ ଶୁଣାଯିବ।
ହଁ ଏବେ ତୁଣା ଗଲା।
ହଁ ମେ ମେନ୍ କଣ କହିଲୁ ଏବେ ନାଁ ଖରାବେଳେ ଏକୁଟିଆ ବି କଥା ହେଇହଉ ନି।
ହଁ ସେଇଟା ବି କ
ପୁରା ଅଲଗା ପ୍ରକାର ଖରା ହଉଛି ବାଲ୍କୁନିରେ। ହଁ ତ କଣ ତ ଗୋଟେ କହୁଥିଲି ଯେ ତୁ ମତେ ହିଁ କରିକି ସାରିଦବୁ ତିନି ମାନେ ଗୋଟେ ଥରେ ତିନି ଚା ଗୋଟେ ଗୋଟେ ନମ୍ବର ଆଉ ଗୋଟେ ରୁ ବି ହେନ୍ତି ତିନି ଚାରିଟା ଦେନ୍ ତାପରେ
ହୁଁ।
କଣ ତାପରେ ମୁଁ ହିଁ ତୋର ରିସିଭ୍ କରିଦେବି ସବୁ ଜାଗ।
ଓହ ଏଇ ଏଇଟା କୋଉ ନମ୍ବର ଏଇଟା କାହାର ନମ୍ବର?
ଏଇଟା ହଉଛି ସେଫାଳି ନମ୍ବର। ସେଫାଳି ନାଇଁ ନାଇଁ ନାଇଁ ଏଇଟା ଏଇଟା ମୋ ବାବାଙ୍କ ନମ୍ବର ସରି।
ଓହ ତାହଲେ ହଁ।
ହ
ହଉ ହେଲା କଣ ଖାଇବେ ଲଞ୍ଚ ରେ?
ଲଞ୍ଚ ରେ ଆକ୍ଚୁଆଲି ମୁଁ ଫ୍ରାଇଡ ରାଇସ୍ ବନେଇବି ବୋଲି ସବୁ ଜିନିଷ ନେଇ ଆସିଥିଲି। କିନ୍ତୁ ଏଇଆ ହେଲା କି ବାବା ଯୋଉ ମାଛ ନେଇ ଆସିଛନ୍ତି ତ ଫ୍ରାଏଡ ରାଇସ୍ ତୁ କଣ ମାଛ ତ ଖାଇହବନି ତ ମୋ ମାମା କହିଲା ତୁ ଏବେ ବନାନା ରାତିରେ ବନେଇଦବୁ ତ ଏବେ ଯାହାବି ଘରେ ହବ ଖାଇଦବୁ ଆଉ ମୁଁ କହିଲି ହଉ ତାହେଲେ ରାତିରେ ବନେଇଦେବି। ତାହେଲେ ଭାବୁଛି କାଲି କିଛି ଗୋଟେ ଚିଲ ପ ପ୍ସ ପ ପନିର ତ ନେବନି ମସରୁମ ହରିକା କିଛି ଗୋଟେ କରିକି ଫ୍ରାଇଡ ରାଇସ୍ ନେଇକି କଲେଜ ପଳେଇବି ଆଉ। ହଉ ଆମେ ପରେ କଥା ହବା ହୁଁ।
ହଁ।